ହ୍ୟାଲୋ।
ହଁ କୁହନ୍ତୁ।ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଅଛନ୍ତି ଆମେ ହଜବାଣ୍ଡ ୱାଇଫ ଅଛୁ, ଆଉ ମୋର ଝିଅ ଗୋଟେ ଅଛି ଆଉ।
ଓହୋ କେତେ ବର୍ଷର?
ହେଇଗଲାଣି ଦଶମ ପଢିଲାଣି।
ଆଚ୍ଛା ଆଚ୍ଛା ହଉ ବଡ ନା।
ହୁଁ।
ହୁଁ ହୁଁ ହୁଁ। ଆଉ ଶାଶୁ ଶଶୁର ନାହାନ୍ତି ପାଖ ପାଖେରେ ନ
ନା ଶାଶୁ ଶଶୁର ବି ନାହାନ୍ତି। ପାଖିରେ ନାହାନ୍ତି ବା ନା ସେ ଏଠେ ଦୁନିଆରେ ସେନାହାନ୍ତି।
ଆଚ୍ଛା ଆଚ୍ଛା ଆଛା ଆଚ୍ଛା ଓ ତାହେଲେ ତ ଆଉ ସିଙ୍ଗଲ ଆଉ ମ ବା ହଁ। ହୁଁ । ଇଏ ହଇରାଣ ହଉଥିବ। ଛୁଆକୁ ଧରିିକି ସବୁ କରିବାକୁ ଟିକେ ହଇରାଣ ହଉଥୁ ଆଉ।
ସେଟା କିଛି ନାାଇଁ କିନ୍ତୁ ଛୁଆ ଥିଲା। ଛୁଆ ଥିଲା ତାପରେ ବହୁତ ହ ପା ଖରାପ ବି ରୁହେ। ତାପରେ ମୁଁ ବି ଛୋଟ ମୁଁ ବି ସତର ବର୍ଷରୁ ବାହା ହେଇଗଲି। ଏ ଗୋଟେ ବର୍ଷ ଟିକେ ଝିଅ ହେଇଗଲା। ତେଣୁ ମତେ ବହୁତ ପୁରା ଘର ମୁଁ କାମ କିଛି ଶିଖିିନଥିଲି। ଧୀରେ ଧୀରେ ଶିଖି ହବ ଶିଖିବ ନିହାତି
ହଁ ସେଇ ଯୋଉ କୁହନ୍ତି ବେକରେ ପଡିଲେ ବଜୟ ଶିଖିବ।
ହଁ କିନ୍ତୁ ଥିଲେ ଘରେ ବୁଢା କୁଡି ଜଣେ ଥିଲେ ହଉ ସେ କେତେରେ କେତରେ ହୁଅନ୍ତୁ ପଛେ ଥିଲେ ଭଲ ସବୁଥିି ପାଇଁ ବତେଇବା ପାଇଁ ଆମେ ଛୋଟ ନା ଆମେ କଣ ଭଲ ମନ୍ଦ ଜାଣିଲେ ନିହାତି ଶାଶୁ ଶ୍ୱଶୁର ମାନେ ତ
ସେଇଟା ତାଙ୍କର ତ କହିବେ ଆଉ।
ହୁଁ। ଆଉ କଣ
ହଁ। ଆମ ଘରେ ଏଇ ମୋ ହଜବେଣ୍ଡ ମୋ ଶ୍ୱଶୁର ଏବେ ବର୍ଷ ସେ ହେଲା ଏକ୍ସପେଟ କରିଗଲେ। ତାଙ୍କ ଦେହ ଟିକେ ଭଲ ନଥିଲା ଆଉ ଶାଶୁ ମୋର ଛୋଟ ଝିଅ ଗୋଟେ ତିନି ବର୍ଷର ଆଉ
ଆଛା ମ ତାହେଲେବେ ହେଇଥିବ ଚାର ପାଞ୍ଚ ବର୍ଷ ହେଲା
ହଁ ଦୁଇ ହଜାର ଉଣେଇଶରେ ଉଣେଇଶରେ ହେଇଛି ତାପ ପରେ ପରେ ତ କରୋନା ପଶିଗଲା ଦି ବର୍ଷ ମୋ ଝିଅ ର ତେଇଶ ରେ ଜନ୍ମ ଆଉ ଦୁଇ ହଜାର ତେଇଶିରେ ଆଉ କୋରୋନା ଟାଇମ ରେ ବି ମୋର ମାନେ ଇଏ ହେଇଥିଲା କଣ କହିଲ ପ୍ରେଗନଣ୍ଟ ହେଇଥିଲି କିନ୍ତୁ ମସ୍ଜ ହେଇଗଲା ମିାରେଜ ମାନେ କଣ କି ମାନେ ମୋ ଛୁଆର ହାର୍ଟ ବିଟ୍ ଟିକେ ସ୍ଲୋ ଥିଲା ତ ତ ଡକ୍ଟର ବି ମନା କଲେ କି ନାଇଁ ରଖୁନି। କାହିଁକି ଆମେ ଯଦି ଜାଣିପାରୁଛେ ସେଇଟା ମାନେ ଏବେ ତ ସବୁ ହ ଛୁଆକୁ ବି ବାପା ମାଙ୍କୁ ବି କଷ୍ଟ ତ ଫାଷ୍ଟ ଇଟା ହେଇଥିଲା ସେତେବେଳଳେ କୋରୋନା ଟାଇମ ବି ଚାଲିଥିଲା କୋରୋନା ଟାଇମ ରେ ତ ମାନେ ଛୁଆ ରଖିବା ବି ମତେ ବି ଡର ଲାଗୁଥିଲା କାରଣ ନା ମେଡିକାଲ ଯାଇପାରିବ ନା କଣ କରିପାରିବ
ହୁଁ
ମାସକୁ ମାସ ତ ଚେକଅପ୍ କରିବାକୁ ତ ଯିବାକୁ ପଡିବ ନା ସେତେବେଳକୁ ଏତେ ଷ୍ଟ୍ରିକଟ ଆମେ ସେତେବେଳେ ଦିଲ୍ଲୀରେ ରହୁଥିଲୁ ଦିଲ୍ଲୀରୁ ଆଉ ହଁ ଆସିଲା ପରେ ହିଁ ଏମିତି ହେଲା ଆମେ ତ ଆଗ କ୍ୱାରେଣ୍ଟାଇନ ହେଇକି ରହି ପାଖାପାଖି ବାର ଦିନ ନା ପନ୍ଦର ଦିନ ସେତେବେଳେ ଥିଲା ରହିଲୁ ତାପରେ ସେମାନେ ଆପ୍ରୁଭ କଲେ ଯେମିତି ସବୁ ଠିକ ଠାକ ଅଛନ୍ତି ସେମାନେ ଆସିିକି ଚେକ୍ କଲେ ସବୁ କଲେ ଠିକ ଠାକ ଅଛନ୍ତି ବୋଲିମାନେେ ଇଏ ଖାଲି ବାହାରିକି ଗଲେ ଖାଲି ବାହ ଜିନିଷ ଆଣିଲେ କଣ କଲେ ନହେଲେ ତ ଆମ ସାଇଟ ଲୋକ ବି ଆମ ସହିତ କଥା ହବାକୁ ବି ଡରୁଥିଲେ ଆମେ ଯଦି ବାଲକୁନି ଠିଆ ହେଇଥିବୁ ହଁ ସେ ସେତେବେଳେ ଏମ ବାଲକୁନ ନର୍ମା ଠିଆ ହେଇ ତୁମାନେ ଆମେ କ୍ୱାରେଣ୍ଟାଇନ ସରିକି ସେମାନେ ଟେଷ୍ଟ କରିକି ବି ପଳେଇଲେ ଆମେ ଭଲ ଅଛୁ ବୋଲି ତଥାପି ଆମେ ଯ ଠିଆ ହେଇଥିବୁ ସେ ଦେଖିକି ପଳେଇବେ ଯେତେବେଳେ ଆମେ ଦିଲ୍ଲୀରେ ଥିଲୁ ସେତେବେଳେ ଫୋନ ରେ କଥା ହଉଥିବେ କହୁଥିବ ହଁ ଆସୁନାହାନ୍ତି ଇଏ କରନ୍ତୁ ସେିଏ କରନ୍ତୁ କହିବେ ବହୁତ ଦିନ ପରେ ଯାଇକି ସେମାନେ ଟିକେ ମିଶିଲେ କଥା ହେଲେ
ସେ ଡର ଟା ସମସ୍ତଙ୍କର ରହୁଛି ଉ ଫ୍ୟାମିଲିରେ ବି ହେଲେ କାହିଁ ଯାଉଛନ୍ତି କି
ହଁ ମାନେ ସେତେବେଳେ ସତକଥା ମାନେ କେମିତି ବଞ୍ଚିଯିବୁ ସେଇଟା ବହୁତ ବଡ କଥା ଆଉ ତାପରେ ଯେମିତି ସବୁ ଜାଣିଲେ କି ଏମିତି ହଉଛି ଇଏ ହଉଛି ସବୁ ମେଡିସିନ ହେରିକା ବାହାରିଲା ଟିକା ଫିକା ବାହାରିଲା ତ ଯେତେବେଳେ ଯାହାକୁ ଥଣ୍ଡା ହେଇକି ଜର ଫର ହେଇଯାଇ ତ ସିଏ କହିଦଉଛି କହୁଛି ହଁ ମୁଁ ଏବେ କୋଣ୍ଟାଇନ ରୁ ମାନ କରୋ ଏବେ ବାହାରିକି ଆଇଲି ଆଉ କଲେ କୋରୋନା ମାନେ କଣ ଥଣ୍ଡା ଜଵର ତ ଆଉ କଣ କେତେ ଲୋକ ମରିଗଲେ ବି ସେତେବେଳେ କଣ ମେଡିସିନ ହେରିକା ବାହାର ନଥିଲା ବାବା କୁହନି ଦିଲ୍ଲୀରେ ତ ଆମେ ବାହାରି ପାରିଲୁନି ଆଉ ଇଏ ଯିବେ ବାହାରକୁ ମାନେ ହ୍ୟାଣ୍ଡୱାସ କର ଡ୍ରେସ ଫେସ ଧୁଅ ସେଇଠି ମେସିନ ରେ ପକାଅ ଭିତରକୁ ଏଣ୍ଟ୍ରି କର ମାନେ ବହୁତ ଗାଇଡ ଲାଇନ ସେପଟେ ସେଇଥିରୁ ଯେମିତି ପୁରା କୋରୋନା କମିଲା ଆମେ ଆସିଲୁ ଫ୍ଲାଇଟ କରିକି ଆସିଲୁ ଟ୍ରେନ ତ ସେତେବେଳକୁ ମିଳୁନଥିଲା ଟିକେଟ କି ଆସିିବ ବି ପାରିନିବ ତ ଫ୍ଲାଇଟ ରେ ଆସିଲୁ ପୁରା ଗ୍ଲୋଭସ ପିନ୍ଧି ମୁହଁରେ ବାନ୍ଧି କୁହନି ସେତେବେଳେ ବହୁତ ହଇରାଣ ସେଇଆବୁ ପ୍ରେଗନଣ୍ଟ ତ ଥିଲି ଯେତେବେଳେ ତାପ ଇଏ ବି ହେଇଗଲାଣି ମୁଁ ତାକୁ ୱାସ ବି କରିଦେଲି କାହିଁକି ବେକାର ଛୁଆକୁ କଷ୍ଟ ସେ କଷ୍ଟ ହେଲା ଆମକୁ ବି ଫାଷ୍ଟ ଛଆ ଟା ବ ବୋଲି ଟିକେ କିଏ ମନ ନଥାଏ ହଁ ତମାସ ସେ ହେଇଥିଲା ତ ଯାଇଥିଲି ଏମତି କହିଲେ ଏମତି ଯୋଉ ଆସ୍ କରିଦେଇକି ଆସିଥିଲି ଆଉ।
ଟୀକା ତ ନେଇଥିବେ ନାଁ ତାପରେ ଦି ତିନିଟା ଖଣ୍ଡେ।
କା ସବୁ ନେଇଚି। ଟୀକା ନେଇଚେ ତାପରେ ବ କେବେ ବାଇଶରେ ବାଇଶ ନାଁ ଏକୋଇଶରେ ଏମତି ହେଲା ତାପରେ ତେଇଶରେ ଆଉଥରେ ରହିଲା ଯେମିତି ଏବେ ପୁରା ଠିକ ଠାକ ଆଉ ମୋ ଝିଅର କାଲି ବାଡେ ଜୁନ୍ ବାର ହଁ। ଇଚ୍ ହେଲା ଆଉ।
ଦିନେ ଦିନେ ବପକି ଥିବ ବଲ ବଲ ବୋହୁତ ହୋଉଥିବ।
ବୋହୁତ ବୋହୁତ ଆପଣଙ୍କ ଝିଅ ବି।
ହଁ ସେ ପା ତିନି ନମ୍ବର ବାଲା ମାନେ ସେ ବଲ ବଲ ବୋହୁତ ହେବେ।
ଆରେ ବାବା ବୋହୁତ ଗପୁଚି।
ପାଠ ପଢି ପଢ଼ିବ ତ ନଲେଜ ରହିବ। ଆନେ ସେ ଏମିତି ତମୁକୁ ଦେଖିବ ତ ସିଏ ସବୁ ଜାଣିଚି ତମେ କିଛି ଜାଣିନ।
ଆରେ ବବା ସିଏ ତ ତିନି ବର୍ଷରୁ ଏତେ ଗପୁଚି କୁହନି।
ଦବ ଭୁଲଟା କେମିତି କହିବ ତମେ ବି କ ହଁ ନାଇଁ ଏ ଠିକ କହୁଚି। ଆ ମାନେ ଏମିତି ପ୍ରଣାଳୀ ଏମତି ଶୈଳୀରେ କହିଦେବେ ତମୁକୁ ନାଇଁ ସେ ଠିକ୍
ଠିକ ଠିକ ଏ ହଁ। କାଇଁକି ନାଁ ସିଏ ଏବେଠୁ ଏମିତି ହୋଉଚି ମାନେ ପିଲାମାନଙ୍କ କଥା ମାନେ ଏବେ ପାଟି ଖୋଲିନି କହିଲେ ଚଳେ ମୋ ସାଙ୍ଗ ଝିଅ ଗୋଟେ ସେମତି ଆରି ସାଙ୍ଗର କିନ୍ତୁ ବଡ଼ ମାସେ କି ଦି ମାସେ ତା କଥା ଏତେ ଫିଟନି ଇଏ ଏତେ ବଡ଼ ବଡ଼ ସେଣ୍ଟେନ୍ସ ଏତେ ବଡ଼ ବଡ଼ ଗପ ଗପୁଚି ମାନେ ତମେ ଯେମତି କରୁଚ ସେ ତାକୁ କ୍ୟାମ୍ କ୍ୟାଚିଂ ପାୱାର ତାର ବୋହୁତ ତମେ ଯାହା କୋହୁଥୁବ ସେ ସେବ ଆମେ ତାକୁ କୋହୁଚୁ ଫୁଲେଇ ବେଶି ହନା ସିଏ ଆମୁକୁ କୋହୁଚି ଫୁଲେଇ ବେଶୀ ହଅନା। ମାଡ଼ ଖାଇବ ପ୍ରେସ୍ ସି ହୁଅନା ମାଡ଼ ଖାଇବ। ବୋହୁତ ଗପୁଚି ଗପୁରୀ।
ଯାହା ବି କଥା ହବ। ସେ ଆଉ ଧରିବେ ସେଟା ସେ କହିବେ ଆଉ। କଣ?
ହଁ ଉଁ ସେଇଆ ମୁଁ ଆଙ୍କୁ କହୁଥୁ ମୁଁ କଲି ଏଗୁରା ସବୁ କହିଲା ମାନେ ମାନେ ଏଇ ମୋ ନଣନ୍ଦ ହେରିକା ଆସୁଚନ୍ତି ନଣନ୍ଦ ଝିଅ ହେରିକା ଆସୁଚନ୍ତି ଯେମତି କଥା ହୋଉଚନ୍ତି ସେମତି ସିଏ ବି ତାର ସେଇଆକୁ ଶିଖୁଚି ଆ ଯୋଉ ଗୀତ କହିକି ନାଚୁନ ସିଏ ସେଇଆକୁ ନାଚୁ ମୁଁ କଇଲି ତା ଗୀତ ନଚେଇବା ଜାଗାରେ ତାକୁ ରାଇମ ଶିଖାଅ। ସିଏ ଯଦି ଏତେ ସି ଶିଖୁଛି ଏବେ ତାକୁ ଏଇ ସବୁ ପ୍ରାର୍ଥନା ହରିକା ଶିଖା ହଉଛି ସେ ପୁରା କ୍ଲିୟରଲି ଗାଉଛି ସେ ଗୀତ ଗୁଡାକ ରାତିରେ ଶୋଇଲା ବେଳକୁ ମୁଁ ସବୁବେଳେ ଶୁଆଇକି ତାକୁ ଶୁଣାଏ ଆଉ ମୋ ଶାଶୁ ଶୁନାନ୍ତି ଏବେ ପୁରା ଆମେ ମୁ ଡିଆ ମାନିଲେ ସିଏମ୍ ମୁଡିଆ ଯାଇକି ମାରୁଛି।
ଏବେ ତ ସ୍କୁଲ ହଁ ଭଲସ ନାଇ ସେ ରହିବ। ସେଟା ସୁ ଖାଇବା ବି ଯା ଯିବ ଧୀରେ ଧୀରେ
ହୁଁ ସେଇଟା ତ ସେ ହଉଛିରାରି ସେ ନିଜେ କହିଦଉଛି। ସେୟାରିଂ କିଛି କେ୍ୟାରିଙ୍ଗ ଭଲ ଜିନ ଉଲେ ସେଇଟା ଆ ମନେ ରହୁନି। ଯଦି ବେଶୀ କହିବ ଦେ ମାମା ଟିକେ ଇଏ କରେ।
ହଁ ତ ଆର ବର୍ଷଠୁ କ୍ଲାସ ସ୍କୁଲ ଯିବ। ତାହେଲେ।
ନାଇଁ ପ୍ଲେ ରେ ଏବେ ପଠେଇଛି ଏଇ ଘରେ ତ ଏମିତିରେ ରହୁଛି ନା। ପ୍ଲେ ରେ ପଠେଇଛି ପ୍ଲେ ଯାଇକି ଖେଳିକି ଆଉଛି ଡେଲି କାନ୍ଦୁଛି ଆଉ ଏବେ ତ ଛୁଟ ଛୁଟ ଅଛି। ତାର ସମର କ୍ୟାମ୍ପ ସେମିତି ଥିଲା ମଝିରେ ଯ ଡେଲି ତାକୁ ପଠେଇବି କାନ୍ଧି କିନ୍ତୁ ଆସେ ଆଉ ଗଲା ବେଳକୁ ବି କାନ୍ଦ ଆଇଲାା ବେଳକୁ ବି କାନ୍ଦ ଆଉ ଖାଲି ମାମା ତାଙ୍କ ମିସ୍ ବି ଲାଷ୍ଟ ଦିନ ବି କହିଲେ କହିଲେ ଖାଲି ମାମା ମାମା ହଉଛି ଖାଲି ଗୋଦି ଲୋଉଛି ବ ତାକୁ ଘରେ ତ ବହୁତ ସ୍ମାର୍ଟ ଆଉ ବହୁତ ଗପେ ଏଠି କଣ ହଉଛି କେଜାଣି। ସେ ଜମା ମି
କେଦିନ ଛୋଟ ଛୁଆ ଫାଷ୍ଟ ଯାଉଛନ୍ତି ପ୍ରଥମ ଥର ଗଲେ। ମାନେ ଏମିତି ହବ ତାପରେ ଗଲାଠୁ ଅଭ୍ୟାସ ହେଇଯିବନି ହେଲେ ଆଉ ସ୍କୁଲ ଆସିବାକୁ ମଙ୍ଗିବେନି ଛୁଁଆ।
ହଁ ସେଇଟା ହିଁ ହେଇଯାଉ ଭଲ। ହୁଁ ଏଇ ମୋ ମାନେ ମୋ ମାଆଙ୍କ ଘର ବି ଏଇ ପାଖରେ ସେ ସାମ୍ନା ଘର ଗୋଟେ ପୁଅଟେ ବି ଅଛି ତା ସହିତ ବଢିଆ ଖେଳୁଛି ଇଏ କରୁଛି ତ ଫାଷ୍ଟ ସ୍କୁଲ ଯବେ ଗଲେ ମୁଁ ଭାବିଲି ତ ମୁଁ ଜମା କାନ୍ଦିବନି କାରଣ ସେ ପିଲାମାନଙ୍କ ସହିତ ମିଶିବାକୁ ତ ଭଲ ପାଉଛି ଖେଳିବାକୁ ଭଲ ପାଉଛି ତ ରହିଯିବ ଫାଷ୍ଟି ସେ ଦିନ ମାନେ ଯେବେ ଫାଷ୍ଟ ଗଲା ମୁଁ ଭାବିଲି ସେଦିନ କାନ୍ଦିବି କଣ। ବା ଖୁସି ରହିଲା ଇଏ କଲା ଦି ଦିନ କିଛି କାନ୍ଦ ନାହିଁ ତିନି ଦିନ ବେଳକୁ କାନ୍ଦ ଷ୍ଟାର୍ଟ ମା ମା ମୁଁ ଯିବି ମତେ ନେଇକି ଯାଅ ମୁଁ ତାକୁ ଡେଲି କହିି ଯିବି କି ଚାଲେ ଆଇ ଘରକୁ ଯିବା କହିକି ଗଲେ ନେଇକି ଯିବି। ସେଠି ଦେଖିକି ମତେ କାନ୍ଦିିବ ମୁଁ ତାକୁ ଛାଡିକି ଆସିବି ତାକୁ ମିସ୍ କିବେ ଛାଡିକି ପଳାନ୍ତୁ ବସ ଠିଆ ହେଲେ ହି ଅନେଇକି କାନ୍ଦିବ ଆପଣ ପଳାନ୍ତୁ ଛାଡିକି ପଳେଇ ଆସେ ଫର ବି କାନ୍ଦେ ଆଉ କଣ କରିବ ମନ କଣ ସମ୍ଭାଳି ହବ କି।
ହୁଁ କେଦିନ ମ
ଏଇ କିଛି ଦିନ ଲାଗିବ ଆଉ।
ପ ଜଣେ ଦି ଜଣ ହେଇଗଲେ ତାରେ ରୋଷଇଗଲା ଆଉ ସେ ଘରମ ମୁଆଁ ହେବେନି।
ହୁଁ ଖେଳରେ ରହିଗଲେ ହେଇଯିବ। ଏ ନୂଆ ନହଁ ପ୍ର ତା ଦେଖା ଦେଖି ତ ପ୍ରାୟ ଆହୁରି କାନ୍ଦୁଥିବେ ଇଏ ସେୟା ଶିଖିକି କାନ୍ଦୁଛି ଆଉ। ମାମା ମାମା ହଉଥିବ ଗଲା ଆଉ ତାକୁ ତ ପ୍ରାୟ ଜଣ କାଖେଇ ହଁ ନାଇଁ ସିଏ ତ ଆଈ ଘର ରହିଯାଏ ତା ଆଈ ଘର ପାଖରେ ବୋଲି ଆଇ ଘରେ ତା ମାମୁ ଥିବ ସେ ରହିଯିବ କିନ୍ତୁ ସ୍କୁଲରେ କଣ ହଉଛି କେଜାଣି ରହୁନି ଆଉ ପୁଣି ଏବେ ଏଇ ଜୁନ୍ ଛଅ ଆଇଲେ ହୁଁ ଏଇ ଜୁନ୍ ଛଅ ଆଇଲେ ପୁଣି ରଜ ସଇଲେ ପୁଣି ଷ୍ଟାର୍ଟ ହେଇଯିବ ସ୍କୁଲ ତାଙ୍କର ଏଇ ଖରା ଦିନ ଯଦି ଗରମ ଯଦି ବେଶୀ ସି ହେଲା ତ ସ୍କୁଲ ଟିକେ ଛୁଟି ଏକ୍ସଟେଣ୍ଡ କରିବେ ନହେଲେ ନାଇଁ ପୁଣି ଷ୍ଟାର୍ଟ ହେଇଯିବ।
ହୁଁ ନାଇଁ ଗରମ ବି ହଉଛି ଗୁଳୁଗୁଳି ଟା ପ୍ରବଳ।
ଓଃ କୁହନ୍ତୁନି ଏତେ ଗରମ ଆମର ତ ଲାଇନ ଆସୁନି ମାନେ କାଲି। ଠୁ ଭାବନ୍ତୁ ଏଗାରଟାରୁ ଆଜି ବାରଟା ହେଇଗଲା ପୁରା ଚବିଶ ଘଣ୍ଟା ପଚିଶ ଘଣ୍ଟା ଏ ଯଉ ବାର ତେର ଘଣ୍ଟା ଯେମିତି କଟିଲେ ଆମର ଆଉ ଅବସ୍ଥା ରହିବ।
ହ ଦିପହର ଟା ତ ମେନ ଆଉ ରାତିଟା ଚଳିଯିବ।
ହୁଁ ମୁଁ ନେଇକି ମୋ ଝିଅକୁ ଛାଡି ଦେଇକି ଆସିଲି ସେଇଥିପାଇଁ ଆଈ ଘରେ ଆଉ ସିଏ ତା ହଁ ହଁ ଏଇ ଗୋଟେ କିଲୋମିଟର ହବ ଆକ୍ଚୁଆଲି ବାପା ମା ରହୁଛନ୍ତି ନା। ଭାଇ ବାହାରେ ତ ମୁଁ ଯୋଉଠି ରହୁଛି ଆମର ଏଇଠି କଣ ମୋର ଶାଶ ଶୁ ଘର ଯୋଉଠି ସେଇଟା ନିଜ ଘର। ତ ମୁଁ ବି ତାଙ୍କୁ ଆଣିକି ଭଡାଟିଆ ଘରେ ରଖିଛି ହାଇଟେକ୍ ପାଖରେ ମାନେ ମୁଁ ଆମ ଘର ପାଖରେ। ପାଖରେ ହିଁ ସେ ପାଖରେ ରହିଲେ ମୁଁ ତାଙ୍କୁ ତାଙ୍କର ବୁଝାବୁଝି କରିପାରିବି ମୋ ଭାଇ ବାହା ହେଇନି ଏ ପର୍ଯ୍ୟନ୍ତ ଏଇଥିପାଇଁ ଆଉ ହଉ ଠିକ ଅଛି ଆମେ ପରେ କଥା।
ହଁ ହଁ।